ଆଜ୍ଞା ଗୁଡ୍ ମୋର୍ନିଂ। କଣ କରଛନ୍ତି?
ଏ କରିଥିଲି ଆଉ।
ଖାଇ ଖାଇବା ପାଇଁ ନା କଣ?
ନା ନା ରୋଷେଇ ସରି ନାଇଁ ଆଉ ଛୁଆ କୁ ତ ସ୍କୁଲ ବାଟେଇକି ଆସିକି ଏଠି ତାଙ୍କେ ବସିଛି ଗାଧେଇ କି ଆସିକି ଆଉ।
ଅ ହଁ ହଁ ଆଉ ସବୁ ଭଲ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ ସବୁ ଭଲ ଆଉ। ଆପଣ ଭଲ ଅଛନ୍ତି?
ହୁଁ। ହ୍ୟାଲୋ ଆଜ୍ଞା।
ମାନେ ଆପଣ ଭଲ ଅଛନ୍ତି ନା। ହଁ ହୋ ଆଉ କଣ କରନ୍ତି?
ଅ ପ ଏଇ ଅଫିସ ରେ ଅଛି କାମ ଅଛି।
ହ।
କୁହନ୍ତୁ।
ହଁ ଯାଇନାଇଁ ଆଉ ଝିଅ ସେଠି ଖାଇିକି ଯିବି ଆଉ ନାହାନ୍ତି ଘରେ ନା।
କଣ କରିବେ,
ଦୋକାନ ମୁଁ ଟେଲର ଦୋକାନ ଦେଇଛି ତଟେଲର ଯିବି ପୁଣି ଆଉ।
ଓହୋ ମାନେ ଦୂର କି ଘରଠୁ।
ହଁ
ଆଚ୍ଛା। ଏବେ ଖାଇକି ଡାଇରେକ୍ଟ ଯିବେ।
ନା ଖାଇନି ସକାଳୁ ଟିକିଏ ଜଳଖିଆ ଖାଇଥିଲି ମୁଁ।
ଆଜ୍ଞା।
ଆଉ ଏଇନା କେବେ ଖିଆ ହବନା ଯାଇ ଗୋଟାକ ବେଳକୁ ଖିଆ ହବ ଛୁଆ ଆସୁସ ତୁଣ୍ଡୁ ଆଉ।
ଓହ ହ ଆ ସେଠେ ଏକା ବଳେ କେ ରୋଷେଇ କିଏ ପୁଣି କରିବେ ଆପଣ ହିଁ କରିବେ ହେଇଠି।
ନା ରୋଷେଇ ସଇ ସଇଲାଣି ରୋଷେଇ ଆଉ। ଡାଲି ହେଇ ବସିଛି ଫୁଟେଇ ଦେନେ ସଇଲା ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜତ ନାହାନ୍ତିତ ନହେନ ସିଏ କରିଦିଅନ୍ତି।
ଆଛା ଆଚ୍ଛା।
ସିଏ ଯାଇଛନ୍ତି ମେଡିକାଲ ଆସିନାଁହାନ୍ତି ଆଉ ସିଏ ବି ଆ ଖ କ ଖ ତ ଆଜି କଣ ଖାଇକି ଯାଇଛନ୍ତି ଅଫିସ।
ମୁଁ ଚୁଡ଼ା ଆଉ ଏଇ ନଡ଼ିଆ। ସବୁଦିନ ପ୍ରାୟ ସେଇଆ ଖାଉଚି। ଆଜ୍ଞା।
ଚିନ୍ତା ଟା ବି ଭଲ ଆଉ। ଆଉ ଏ ମୋ ଛୁଆ ଦିଆଙ୍କ ଚୁଡା ଗୁଣ୍ଡ କହିଲା ନା ଧଇଲେ ସଇଲା କହିବେ ହେ ଏଟା ଚୁଡା ଗୁଣ୍ଡ କିଏ ଖାଉଚି।
ନାଇଁ ନାଇଁ ସେଇଟା ଭଲ ନା ମୁଁ ଏଇଟା ଗ୍ୟାସ୍ ହେଲା ବୋଲି ବାହାରେ ଆଉ କିଛି ଖାଉନି ବି ସବୁବେଳେ ଏ ଘରେ ହିଁ ଖାଉଛି ସବୁବେଳେ ବାହାରେ କିଛି ଖାଉନି ଟୋ
ନା ତେଲ ଜିନିଷ ଖାଏନେଇ ଖଲେ ଗ୍ୟାସେ ହେଇଯିବ ନା ଆପଣ ନା ନାଇଁ
ଆଉ।
ତାପରେ ଅଫିସ ରେ ସବୁବେଳେ ବସିକି ରହିଲେ ନା ପେଟ ସେଇପାଇଁ ଗ୍ୟାସ୍ଟା ହେଇଯିବ।
ରହିଲେ ବି ଭଲ ନାହିଁ ଟିକେ ସନ୍ଧ୍ୟା ବେଳକୁ ଯେତିକି ଚାଲୁଚ ହେତିକି ହଉନି। ଆଉ ଟିକେ ଦରକାର ଆ ହେମତି ଚାଲିଚ। ମୋର ଥାଇରଏଡ ବାହାରି ପଡିଲା ତ ହେଇଥିପାଇଁ ମୋର ଟିକେ ବେଶୀ ଡର।
ହଁଥାଇରଏଡ଼ ସେ ମୋ ମାଆଙ୍କର ବି ଥାଇରଡ ବାହାରି ପଡିଚି ମୋ ଦେଇର ବି। ଏ ଥାଇରଏଡ଼ ବାହାରି
ମାନେ ମୋଟା ହେଇଯାଉଛନ୍ତି ନା ପତଳା।
ନାଁ ମୋଟା ବେଶୀ ନୁହେଁ ପତଳା ନୁହେଁ।
ମୁଁ ଝଡ଼ି ଯାଉଚି ସେ ତାର ଦିଟା ହିଁ ଗୁଣ ଆଇଦର ମୋଟା କରିବ ନହେଲେ ପତଳା କରିବ। ଉଁ ତେ ବୋହୁତ ପତଳା କରଦେଲା ନବେ କିଲୋରୁ ଝଡ଼ିକି ପଞ୍ଚାବନ ହେଇଗଲି ଏବେ ଟିକେ ବ୍ଲଡ଼୍ ଟେଷ୍ଟ କରି କି ଔଷଧ ଔଷଧ ଖାଇକି ଟିକେ ଅଛି ଷାଠିଏ ହଁ ଡେଲି ମେଡ଼ିସିନ୍ ଖାଉଚି ସଖାଳୁ ସେଇଟା କେବେ ବନ୍ଦ ହବନି ସେ କହିଲା।
ହଁ ଆଉ ବନ୍ଦ କରା କରି ହବନେଇ ବା।
ହୁଁ ସେ କହିଲେ ଏଟା କେବେ ବନ୍ଦ କରିବନି ଏଟା ଖାଇବ ସବୁଦିନ ଖାଇବ ଯେତୋଳେ ଯେ ପର୍ଯ୍ୟନ୍ତ ଅଛି ସେ ଭଲ ହଉ କି ନ ହଉ।
ହୁଁ।
ଆଉ ତିନି ମାସକୁ କହିଚି ତିନି ମାସକୁ ଥର ବ୍ଲଡ଼୍ ଟେଷ୍ଟ୍ କରିବା ପାଇଁ।
ରହିଲା ପେ ମାନେ ଦେହ ଭିତରେ ଥଣ୍ଡା ରହି ରହିକା ଯୋଉ ଥାଇରଏଡ଼ଟା ଭାରି ପିଲା।
ଉଁ ନାଇଁ ଥାଇରଏଡ଼ ଆକ୍ଚୁଆଲି ବାହାରେ ଆୟୋଡିନ୍ ଅଭାବରୁ। ଲୁଣରେ ଯୋଉ ଜିନିଷଟା ଅଛି ଆୟୋଡିନ୍ ତା ଅଭାବରୁ ଥାଇରଏଡ଼ଟା ହୁଏ। କିନ୍ତୁ ଆମେ ସମସ୍ତେ ତ ଲୁଣ ଖାଉଚେ। କିନ୍ତୁ କଣ ହୋଉଥିବ ବଡି଼ରେ କେତିକି ଡିଫିସିଏନ୍ସି ଜଣାପଡ଼ୁନଥିବ ସେଇଥି ପାଇଁ ବାହାରିପଡ଼ୁଥିବ କାହାର କେମତି ଆଉ ମୁଁ ବୋହୁତ ଓଜନ ଥିଲି ବୋହୁ ମୋଟା ଥିଲି ନବେ କିଲ ତାପ ହଟାତେ ଘରେ ଝଡି଼ଗଲି କାମ ବେଳୁକୁ ଆଉ। ଜାଣି ପାଇଲିନି ବ୍ଲଡ଼୍ ଟେଷ୍ଟ୍ କଲା ଅଳୁକୁ ଜଣା ପଡ଼ିଲା ଆଉ।
ଏ ଏବେ ସବୁ କଣ୍ଟିନ୍ୟୁ କରନ୍ତୁ। ଏ ନର୍ମାଲି ମ ଆଦେ ଡାକ୍ତର ଫେର ତ ଫେର
ଆ ବାବାଙ୍କୁ ବି କ୍ୟାନସର୍ ବୋଧେ କହୁଥିଲି ଆପଣ ଉ ବାବାଙ୍କୁ ବି କ୍ୟାନସର୍ ତ ତାଙ୍କୁ ବି ଦେଖଉଥୁଲି ସେଇ ଏମ୍ସ ରେ ଦେଖଉଚି ନିଜେ ବି ଯାଇ। ସେଇଠିକି ଗଲା ଅଳୁକୁ ତାଙ୍କୁ ନେଇକି ଦେ
ତା ହୁଁ। ଥାଇରଏଡ଼ ମେଡ଼ିସିନ୍ ନହେନେ ଯୋଉ ହୋମେପାତି ମେଡ଼ିସିନ୍ ଟା କଣ୍ଟିନ୍ୟୁ କରୁନାହାନ୍ତି।
ହୋମ୍ ହମିଓପାତି ଦେ ଆଚ୍ଛା ଯୋଉ ଇଏ ଗୋଲ୍ ଗୋଲ୍ ଗୋ ଉଁ ଗୋଲ ଭଳିଆ ଧଳା ଧଳା ଯୋଉ ହେଇ ମେଡ଼ିସିନ୍ ହୋମିଓପାତି ତ ହଁ ସେଇଟା ଦେଖିଆ ମତେ ଜଣେ କହିଥିଲେ କଲ୍ ବି ମୁଁ ଆଉ ଏତେ ଇଏ କଲିନି। ମୁଁ ଏଲି ହଁ ଖାଉଚି ତ ଖାଉଚି କିନ୍ତୁ ବେଶୀ ହେଲା ପରେ ଟିକେ ନାଇଁ ଯାହା ଖାଇଲେ ଚଳିବ ଏଇଥିପାଇଁ ଦେଖେଇଦେଲେ ହବ ଆମର ଏଇଠି ହୋମିଓ ହଲ୍ ବି ଅଛି ବୋହୁତ୍।
ଲ ମାନେ ଭଲ ମାନେ ଡକ୍ଟର୍ ଯିଏ ହୋମେପାତି କ୍ଲିନିକ୍ ଦେଇଥିବା ଡ ଟୁଅଁ ପର୍ଟିକୁଲାର୍ ଡକ୍ଟର୍ ଯିଏ ତାଙ୍କ ସାଙ୍ଗରେ ପରାମର୍ଶ କରିକି ଖାଇ ଦିଅନ୍ତୁ ଠିକ୍ ହେଇ ଯାଜପୁରରେ ଜଣେ ଅଛନ୍ତି ବି ହୋମେପାତି କୈବଲ୍ୟ ରଥ ବୋଲି ତାଙ୍କର ଗୋଟେ ବଡ଼ କ୍ଲିନିକି ତାଁ ବାପା ଡକ୍ଟର୍ ଯାଜପୁରରେ। ଦଳା ଛକ ପାଖାପାଖି ହବ ସେଟା। ମ ଟିଏ ଶୁଣିଥିଲି ସେ ଭଲ ମେଡ଼ିସିନ୍ ଦିଅ
ଆଜ୍ଞା ଆଜ୍ଞା ଠିକ୍ ଠିକ୍ ଅଛି ମୁଁ ଆମ ଏପଟୁ ବି ପାଖ ହବ ଯାଜପୁର ଢେଙ୍କାନାଳ ପଟୁ ଦେଖିଆକୁ ଯାଇକି ଯଦି ହବ ଦେ ଏ ଦଳା ଛକ କହିବେ ନାଁ ଧଳା ଛକ?
ଅ ମୁଁ ସେଇ ମାନେ ସେଇଠି ତାଙ୍କ ଫୋନ୍ ନମ୍ବର୍ ଟା ଜଣ ଜଣେ ରଖିଚି ମାନେ ତାଙ୍କ ପାରୁ ଆଣିନେ ତାଙ୍କର କ୍ଲିନିଂଟା ସେଠି ସେ ଯାଜପୁରରେ ତାଙ୍କ ପାଖୁରୁ ଆଣିକି ପରାମର୍ଶ ତାଙ୍କ ବା ପା ବି ଡକ୍ଟର୍ ସିଏ ବି ଡକ୍ଟର୍ ମାନେ ସେ ହୋମେପାତିର ତାଁଅ ସ୍ତ୍ରୀ ବି ଭେ ଡକ୍ଟର୍ ହୋମେପାତିର ସେମାନେ ପୁରା ପଟିକୁଲାର୍ ଓ
ଆଚ୍ଛା ହଁ ନିହାତି ନିହାତି ଏକ୍ସପ୍ରେନ୍ ଯୋ
ମୋ ଶଶୁରଙ୍ଗ ବା କଳା ଝାଡା କୁ ବ୍ଲଡ ପୁରା ଭାସି ଭାସିଗଲା ମାନେ ଷୋହଳଟା ବ୍ଲଡ଼ ଆମେ ପୁରା ଦେଢ଼ ମାସ ଭିତରେ ଷୋହଳଟା ବ୍ଲଡ ଖାଲି ଇଏ କର୍ ମାନେ କେତେ ଆଡ଼ୁ ମେଡ଼ିସିନ ଖାଇ ଖାଇ କମିଲାନ କିନ୍ତୁ ତାଙ୍କ ପାଖରୁ ଆଣିକି ଥରେ ମେଡିସିନ ଦେଇଦେନୁ ଏକାଥରେ ଠିକ୍ ହେଇଗଲେ
ସେ କଣ ମାନେ ବ୍ଲଡ଼ ଟେଷ୍ଟ କରିବେ ନା କେମିତି ଦିଅନ୍ତି ମେଡିସିନ?
ନା ସାର୍ ଏପଟ ସେପଟ ଦେଖନ୍ତୁନି ତାଙ୍କୁ ମାନେ ଆମେ ଏମିତି କରହିଲୁ ନାହଁନ୍ତି କଳା ଝଡା ହଉଛି ବ୍ଲଡ ରହୁନି ଦେହରେ ଏ ବ୍ଲଡରେ ବି ପୁରା ଝାଡା ବସୁଛନ୍ତି ଏ କହିଲୁ ଯେମତି
ଆଛା ହଁ କିିଡୀନ୍ ଖରାପ୍ ହେଲେ ହିଁ ହବ ଏମିତି
ତାପରେ ତାଙ୍କର ହା ହାଟ ହାଟ ବି ଭାରିଲା। ଆଉ ବ୍ଲଡପ୍ରେସର ଅଛି ମାନେ ଦୁନିଆ ଆଡୁ ହେଲା ତାପରେ। ମାନେ ହୁଁ ଭୁବନେଶ୍ୱରରେ ଆପୁଲୁରେ ଆ କିମ୍ସି ରେ। ନାଁ ନାଁ ନାଁ ମାନେ ସୋମରେ ସରି ସୋମରେ ଆଉ ଫୁ ଅପ୍ କିନ୍ତୁ କିମିସିରେ ଦେଖେଇ ଦେଖେଇ ନନେ। ଟୋଟାଲ ହେଲା ମାନେ ଭଲ ହେଲାନି। ଲାଷ୍ଟେରେ କଟକରେ ଜଣେ ଜଦୁମଣି ସାରେ ଅଛନ୍ତି ବୋଲି ତାଙ୍କ ଙ୍କ ପାଖରୁ କୁ ଆଣିକି ଦେଖେଇଲୁ ଖାଇଲେ ମେଡିସିନ କମିଲା ଲାଷ୍ଟ ହୋମିଓପାଥି ମେଡିସିନ ଦେଲୁ। ଠିକ୍ ହେଇଗଲା।
ନାଇଁ ତାହେଲେ ମୁଁ ଦେଖେଇଦେବି ଟିକେ ହୋମିଓପାଥିରେ।
ହୋମିଓପାଥିରେ ଖାଆନ୍ତୁ ହୋମିଓପାଥି ମେଡିସିନରେ ବା ଥରେ କାମ କନେ ମାନେ ସବୁ ଠିକ। ସେ ବି କିଡନୀ ପାଇଁ ମେଡିସିନ ସେ ଦେବେ ବାପାଙ୍କୁ ସେ କହୁଥିଲେ କୀଡିନି ବିକି। ଠିକ ହେଇଯିବ ଡାଇଲିସ୍‌ ଆଉ ହବନି ଏତେ ହଇରାଣ ହଉଛ ହେଆହବ। ଉଁ ସେ ସେ ଯିଏ ଯାଇଥିଲେ ନା ତାଙ୍କ ଶତ୍ରୁନ ଯାଇ ତାଙ୍କରେ ସାଙ୍ଗେ କଥ କଥା ମାନେ କଥା ଇଏକରିକି ଆସିଛନ୍ତି ଯାଇକି ପୁଣି ମେଡିସିନ ଆଣିବେ ଆଉ।
ହୁଁ
ଯାଉମାନେ ଯାହା ହଉଛି ହଉ ପଛେ ଘରେ ରୋଗବାଗ ନ ହଉ କାହାକୁ। ଏରାଭାରି ଟେସନ ହସ୍ପିଟାଲ ଦୁଃଖ ହସ୍ପିଟାଲ। ହସ୍ପିଟାଲ ଟେସନ କାହାକୁ ନ ଦିଅନ୍ତୁ ପ୍ରଭୁ ଭାରି କଷ୍ଟ କାମ। ଏମେସରେ ତ ଦିନ ରାତି ଚବିଶ ଘଣ୍ଟା ଲାଇନ ଦେଇକି ମୁଁ ଦିନ ବାବାଙ୍କ ବେଳକୁ ଏତେ ହଇରାଣ କଣ କରି ମା ର ମୋର ବହୁତ ହଇରାଣ ହେଇକି ବାବାଙ୍କୁ ଇଏ କରୁଛୁ। ଯା ହଉ ଭଗବାନଙ୍କ ଦୟାରୁ ଏ ବାବା ଭଲ ଅଛନ୍ତି।
ଆରେ ମେ ମାନେ ଦେହ ଖରାପ ହେଲେ କିଛି ନାହିଁ ମାନେ ମେଡିକାଲରେ ରହିବ। ବା ଟା ଭାରି କଷ୍ଟ ଯାହା ଯିଏତ ରୋଗୀ ତ ସିଏ ବେଡରେ ଶୋଇଲେ ତାଙ୍କର ଯାହା ସିଏ କଷ୍ଟତ ତାଙ୍କର। ଙ୍କର ରୋଗ ହେଇଛି ସିଏ ଯେତିକି କଷ୍ଟ ପାଏ ମାନେ ତାଙ୍କ ସାଙ୍ଗରେ ଯିଏ ରହିବେ ଯୋଉ ଜଣକି ଦିଜଣ। ସିଏ ଯୋଉ କଷ୍ଟଟା ସେଟା ହେଲା ବହୁତ କଷ୍ଟ।
କଣ କରିବା ଆଉ ଯାହା ହେଲେ ତ କରିବାକୁ ପଡିବ କାମ ଆଉ କଣ କରିବା।
ମୋ ହଜବେଣ୍ଡ ପା ସେଠି ଯୋଉ ରହି କି ମାନେ ଯୋଉ କ କଷ୍ଟ ଟା ସେମାନେ ତାଙ୍କ ଦେହ ବି ଖରାପ ହେଇଗଲା।
ଆ ସେ ସେଏ ହବତ ଯିଏ ଭଲ ଦେହ ତାଙ୍କର ଖରାପ ହବ ହିଁ ହବ।
ମାନେଏତେ କଷ୍ଟ ମାନେସେ କଷ୍ଟ ଭୁଲି ହବନି।
ନାମ ଦି ହଜାର ଏକୋଇଶ ବାଇଶ ରୁ ଦି ହଜାର ପଚିଶ ଯାକେ ଚବିଶ ଅଧେ ଲାଷ୍ଟ। ଯାକେ ଆଉ ବହୁତ ମାନେ ବା ପୁରା ଏଇ ବିଷରେ ତ ସବୁବେଳେ ଆଉ।
ଆଉ ମୋ ଭାଉଜଙ୍କର ସେମତି କ୍ୟାନସର ହେଇଥିଲା। ତା ଭେଲରରେ ଟ୍ରିଟିମେଣ୍ଟ ହଉଥିଲେ ଆଠ ଦଶ ବର୍ଷ ଖଣ୍ଡେ ବଞ୍ଚିଲା ତାପରେ ଯେତେବେଳେ ମୁଁ ମୁଣ୍ଡ କୁ ବ୍ରେନ କୁ କ୍ୟାନସର
ଆଛା ଯେ ପୁଣି ବ୍ରେନ କୁ ହେଇଗଲା ହଁ ସେ ଅସୁବିଧା ତ ସେଇଠୁ ହେଇଗଲେ ଆଉ କିଛି କରିହବନି।
ନା ନା କେମୋ ଦଉଥିଲେ ଜୀବନ ଚାଲିଗଲା ଆଉ
ଓହୋ କେମୋ ଦିଆ ହଉଥିଲା ହଁ ନେଇପାରିଲେନି ନାକି।
ଭେଲରରେ ସେ ସବୁବେଳେ ଟ୍ରିଟିମେଣ୍ଟ ହୁଅନ୍ତି। ଭାଇ ସଫଟର ଇଞ୍ଜିନିୟର ନା ସେଆଡେ ଯାଇକି ରୁହନ୍ତି। ଓ ହୋ ଜାମସେଦପୁରରେ ସିଆଡ଼େ ସିଆଡ଼େ ତାଙ୍କର ଇଏ କରନ୍ତି ଟ୍ରିଟିମେଣ୍ଟ ସିଆଡେ କରନ୍ତି ଦେଖିଲା ବେଳେକୁ ଏମିତି ଅସୁବିଧା। ସୁବିଧା ହେଇଗଲା ଆଉ।
ଓହୋ ହୋ ତାଙ୍କୁ କୋଉଁ କ୍ୟାନସର ହେଇଥିଲା?
ବ୍ରେଷ୍ଟ କ୍ୟାନ୍ସର ହେଇଥିଲା। ତାପରେ ଅଣ୍ଟାରେ ଫୁଣି ପା ବାଲାଟା ଅପରେସନ କର ସେଟା ଠିକ କଲେ ତାପରେ କ୍ୟାନ୍ସର ଟିକେ ଭଲ ହବନି ଦିନେ ଦିନିନେ ସେ ବାହାରିବ ଆଉ ତାପରେ ବ୍ରେନ କୁ ହେଲା ଆଉ
ସେଇଟା ତ ଲାଷ୍ଟ ଆଉ ଯୋଉଁଠି ହେଲେ ସମ୍ଭାଳି ହବ କରିହବ ତାକୁ ଅପରେସନ କରିକି। କିନ୍ତୁ ବ୍ରେନ ହେଲେ ଆଉ କିଛି କରି ହବନି।
ଆଉ ସେ ତାଙ୍କ ସାଙ୍ଗେ ଗୋଟିଏ ଝିଅ ବୋଲିନି ସେ ଝିଅ କଲା କହିଲା ମୁଁ ଡକ୍ଟର ପଢ଼ିବି ଡକ୍ଟରି କ୍ୟାନସର ଇଏରେ ମୁଁ ପଢ଼ିମିନି ମୋ ନାଁ ମରିଗଲା କ୍ୟାନସର କ୍ୟାନସର ରୋଗୀ କି ମୁଁ ପାଠ ପଢ଼ି କ୍ୟାନସର ରୋଗୀରେ ବଡ଼ ଡାକ୍ତର ହେବି।
ତାଙ୍କୁ ପୁରା ଫ୍ରି ରେ ଟ୍ରିଟମେଣ୍ଟ କରିନି ସେ
ହଉଁ ଆଜ୍ଞା।
ହଉଁ ଆଉ।
ହଁ ଏମିତି ଆଶା ରଖିବା ହିଁ ଭଲ ଏମତି ଆଶା ରଖିଲେ ହିଁ ଫ୍ୟୁଚର ତାକୁ ପୂରଣ କରିପାରିବ।
ହଁ। ସେ
ହଉଁ ହଉଁ ଠିକ ଅଛି ଆଜ୍ଞା କଥା ହବା ପଛରେ, ଆଜ୍ଞା ଆଜ୍ଞା। ସେମର